ହ।
ହଁ ଆ ଆଜ୍ଞା ମାଡ଼ାମ୍ ନମସ୍କାର।
ହଁ ଆଜ୍ଞା ନମସ୍କାର ହଁ ହଁ।
ହଁ କେମିତି ଅଛନ୍ତି ଆଜ୍ଞା?
ହଁ ଭଲ ଅଛି ଯେ ଦେହ ଟିକେ ଭଲ ନଥିଲା କାଲି ଟିକେ ହସ୍ପି ଟାଲ୍ ଯାଇଥିଲି।
କୁ ହେଇଥିଲା କି ଆଜ୍ଞା ଆପଣଙ୍କୁ?
ଏଁ ମୁଣ୍ଡ ଟିକେ ବୁଲାଉଥୁଲା ଆଉ ଗୋଟେ ବାଁ ପଟ ସାଇଡ଼୍ ଟା ସୁ ବିନ୍ଧୁଥିଲା। ମୁଣ୍ଡର ହଁ। ତେଣୁ ପୁଅ ଆସିଚି ତ ଏବେ।
ଆଜ୍ଞା।
ଆଉ ପୁଅ ତାପରେ କହିଲା ମା ଟିକେ ଦେଖାଇଦେବା ସିଏ ତ ବାହାରେ ଜବ୍ କରୁଚି ପୁଅ।
ଆଜା।
ହଁ ତେଣୁ ସିଏ ଆସିଥିଲା ଯୋଉଠୁ ତାେଲେ କଇଲା କଇଲା ମା ଟିକେ ଦେଖେଇଦବା। ଗଲୁ ଆମେ ଦେଖେଇକିରି ଆସିଲୁ ସିଏ ତ ସବୁ ଜାଗା ଟେଷ୍ଟ କରିବାକୁ ଦେଇଚନ୍ତି।
ଆଜ୍ଞା କଣ କଣ ଟେଷ୍ଟ କରୁଚନ୍ତି ଆଜ୍ଞା?
ହଁ ଟା ବି ପି ଡାଇବେଟିସ୍ ଥାଇରଡ଼୍। ଆଉ କଣ ଗୋଟେ ଅଛି ଏମତି ଦି ତିନିଟା ଟେଷ୍ଟ କରିବାକୁ ଦେଇଚନ୍ତି ତା ରି ପୋଟ ଆଜି ତିନିଟା ଚାରିଟା ଅଳୁକୁ ଆସିଲେ ପୁଣି ନେଇକିରି ଯିବି। ଡାକ୍ତରଙ୍କୁ ଦେଖେଇବି ଆଉ।
ଅହ ବର୍ତ୍ତମାନ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ଆଜ୍ଞା?
ଏବେ ଟିକେ କାଲି ଯୋଉ ଡାକ୍ତରଙ୍କୁ ଦେଖିଲା ପରେ ସି ଜି ଦେଇଥିଲେ ଔଷଧ ଦେଇଥିଲେ‌ ସେ ଔଷଧ ଖାଇଲା ଫଳରେ ବି ପି ଔଷଟା ବି ଦେଇଚନ୍ତି ଆଉ ଅନ୍ୟାନ୍ୟ କଣ ଭିଟାମିନ୍ ଔଷଧ ଦେଇଚନ୍ତି ଏ ଖାଇଲା ଫଳରେ ଟିକେ ଏବେ ଟିକେ ଭଲ ଲାଗୁଚି କାଲି ଏ ପେକ୍ଷା ଆଜିି ବି ଭଲ ଲାଗୁଛି।
ଅ ଆଉ ବୟସ ହେଲାଣି ଟିକେ ରହିବ ଏସବୁ ଆଉ ଆଜ୍ଞା। କିନ୍ତୁ ଭା ଭଲ କି ଆପଣ ଚଲାବୁଲା କରୁଚନ୍ତି ବେଶୀ କିଛି ଆପଣଙ୍କ ନାହିଁ।
ନାଇଁ ନଥିବ ବୋଲି ଭାବୁଛି।
ଆଜ୍ଞା।
ହେଲେ ତ ଡାକ୍ତରଙ୍କର ତ ଡ୍ୟୁଟି ସେ ଯେମିତି ହେଲେ କହିବେ। ସବୁ ଯାକ ଟେଷ୍ଟ ରିପୋର୍ଟ ନ ଆସିଲେ ସେମାନେ କିଛି ଲେଖିବେନି ଖାଲି ନର୍ମାଲ୍ ଲେଖିଦେଲେ। ବି ପି ଔଷଟା ଲେଖିଦେଲା ଆଉ ଗୋଟେ କଣ ଲେଖିଲେ। କିନ୍ତୁ ଅ ରିପୋର୍ଟଟା ଦେଖିକିରି ପୁଣି କିଛି ଔଷଧ ଚେଞ୍ଜ୍ ବି କରିପାରନ୍ତିି।
ଆଜ୍ଞା ସେଇଟା ବି ଠିକ୍ କଥା ଆଜ୍ଞା ଏ ଯାହା ହଉ ଆ ଉଁ ଭଲସେ ରୁହନ୍ତୁ ଖିଆ ପିଆ ଭଲସେ କରନ୍ତୁ ଜଲ୍ଦି ଠିକ୍
ହଁ ହଁ ହୁଁ ହୁଁ ହୁଁ ହୁଁ।
ପୁଅ କଁ କରନ୍ତି ଆଜ୍ଞା?
ଅଁ ପୁ ପୁଅ ତ ପୁଅ ରହିଚି ବାହାରେ ରହିଚି ସିଏ ସିଭିଲ୍ ଇଞ୍ଜିନିୟର ଅଛି।
ଆଜ୍ଞା।
ହୁଁ ସେ ଯୋଉ ର ଏବେ ଆଗୁକୁ ରଜ ଆସୁନି କି?
ଆଜ୍ଞା ଆଜ୍ଞା।
ହଁ ସେ ରଜ ଲାଗି ସେ ଆସିଛି ତିନି ଚାରି ଦିନ ଛୁଟିରେ ଆଉ।
ଓହୋ ଆଉ ରଜ ପାଇଁ ଆପଣଙ୍କର କଣ କଣ ସବୁ ଚାଲିଛି ପ୍ରିପାରେସନ?
ଅ ପ୍ରିପାରେସନ୍ କଣ ଯିବୁ ଟିକେ ଗାଁକୁ ଆମ ଗାଁଟା ଏଇ ପାଖାପାଖିରେ ଅଛି କଟକ ଡିଷ୍ଟ୍ରିକ୍ଟରେ।
ଆଜ୍ଞା।
ତ ଯଦି ଆଜି ଟିକେ ଡାକ୍ତରଙ୍କୁ ଦେଖେଇବୁ? ଦେଖଇ ସାରିଲା ପରେ ଡାକ୍ତର କଣ ଚେଞ୍ଜ କରୁଛନ୍ତି କଣ କରୁଛନ୍ତି କିନ୍ତୁ କାଲି ଏପାଖେ ଆଜି ଟିକେ ଭଲ ଲାଗୁଛି। ତେଣୁ ଡାକ୍ତରଙ୍କୁ ଦେଖେଇ ସାରିକିରି ଭାବୁଛୁ କାଲି ଯିବୁ ବୋଲି ଗାଁକୁ? ହୁଁ ଗାଁ ରେ ଟିକେ ପର୍ବ ଟା ଟିକେ ଆଉ ଟିକେ ଭଲ ଲାଗେ ଆଉ।
ହଁ ସେୟା ଗାଁ ରେ ଯୋଉ ଭାଇଚାରା ଅଛି ଆଜ୍ଞା ଆପଣ ଏ ଟାଉନ ରେ ସେ ସେ ଭାଇଚାରା ଟା ପାଇବେନି।
ନାଇଁ।
ହୁଁ।
ଗାଁକୁ ଗଲେ ସବୁଆଡୁ ସମସ୍ତଙ୍କ ଗାଁ ଦେହେରେ ସବୁ ସାହି ଭାଇରୁ ସମେସ୍ତେ ଆସିଥାନ୍ତି। ସମସ୍ତେ କିଏ ମୁଁ ପୁଅ ଝିଅ ସବୁ ଆସିଥାନ୍ତି ରଜ ଲାଗି ବୁଲି ହୁଁ। ଆଉ ଗଲେ ଟିକେ ଭଲ ଲାଗେ। ଇଏ ଆଉ କଣ ସବୁ ବାହାରେ ଜବ୍ ଓ ଚାକିରୀ କରିଥାନ୍ତି? ଆ ଏଇ ରଜ ଛୁଟି ବେଳୁକୁ ସବୁ ଆସିଥାନ୍ତି। ଆଉ ତେଣୁ ଆମେ ବି ଗ୍ ଯିବୁ ସେ ସେମିତି ଅନ୍ୟ ମାନେ ବି ଅନ୍ୟ ସାହି ଭାଇରେ ସବୁ ଝିଅ ପୁ ଝିଅ ପୁଅ ବୋହୂ ଏମିତି ସବୁ ଆସନ୍ତି। ଆସିଲା ପରେ ଦେଖା ସାକ୍ଷାତ ହୁଏ ରଜ ସମୟରେ ଆଉ।
ଆଜ୍ଞା। ଯାହା ହଉ ଆଉ ବହୁତ୍ ଭଲ ଲାଗିଲା।
ଆଉ ଭାବିଚୁ ରଜ ଟାକୁ ସେଇଠି ଗାଁରେ ପାଳିବୁ ବୋଲି ଆଉ।
ଆଜ୍ଞା। ଆଜ୍ଞା ଗୋଟେ କଥା ଜାଣିବା ପାଇଁ ଚାହୁଁଥିଲି। ଆପଣ ଯେମ ଏବେ ମାନେ ଆପଣ ଯେତେବେଳେ ୟଙ୍ଗ ଥିଲେ। ଆଜ୍ଞା ଆପଣଙ୍କ ସମୟରେ ସେଇ ଟାଇମ୍ ର ରଜ ଆଉ ଏବର ରଜ ଭିତରେ କେତେ ତାରତମ୍ୟ ଅଛି?
ସେ ସମୟରେ ର ମାନେ ଯୋଉ ଖୁସି ଏ ସମୟରେ ଆଉ କିଛି ନାହିଁ। ସେ ସେ ସମୟ ବେଳେ କିଛି ତୋ ମୋବାଇଲ୍ ନଥିଲା। ଟିଭି ନଥିଲା। ଆଉ ଖୁସିଟାକୁ ଆମେ ଖାଲି ଅନୁ ଅନୁଭବ କରିବା ପାଇଁ କି ଦୋଳିଟା ଲାଗୁଥିଲା। ଆଉ କେମିତି ସକାଳୁ ଭୋର୍ ରୁ ଉଠିକି ଗାଧେଇ ପାଧେଇ ପିଠା ପଣା ଖାଇ। ପିଠାଟା ମଧ୍ୟ ବି ସବୁ ବର୍ଷକ ସାରା ପିଠା ମ୍ ଏ ଯୋଉ ମଟନ୍ ଟିକେ ହବ। ସେ ଜିନିଷ ଟା ସ୍ୱପ୍ନ ଥିବ। ବର୍ଷକ ସାରା ପାଇ ନଥାଉ ସେ ରଜ ସମୟରେ ହିଁ ମଟନ୍ ଟା ହୁଏ। ସେ ସମୟରେ ମଧ୍ୟ ଗାଁ ଲୋକମାନେ ମିଶିକିରି ଗୋଟେ ଛେଳି ଆଣିଥିବେ। ଛେଳି ଆଣିକି ସେ ଯୋଉ ଆମର ଯୋଉ ଅଛନ୍ତି ଯୋଉ ହଁ ହାଣିିବାକୁ ଯିଏ ଥାଆନ୍ତି ଯୋଉ କଂସେଇ ଯୋଉ କହୁଛନ୍ତି। ଏ ଯୋଉ ଛେଳି ସବୁ କାଟିଲେ ଯୋଉ ହଁ। ସେମାନେ ସବୁ ଗାଁରେ ଗୋଟିଏ ପୁରା ଛେଳି ଯୋଗାଡ଼ କରି ରଖିଥାନ୍ତି। ଆଉ ରଜ ବେଳୁକୁ ସେ କଟା ହେବ। କଟା ହେଲେ। ପ୍ରତ୍ୟେକେ ଗାଁରୁ ପ୍ରତ୍ୟେକ ଘରୁ ପଇସା କ୍ ମାନେ
ଭାଗ ପଡ଼ିବ ଯୋଉଟା କହୁଚନ୍ତି।
ହୁଁ। ଆଉ ତା ରଜଟା ଏବର୍ଷ ର ର ର୍ ରବିବାରେ ପଡ଼ୁଛି ନା?
ଆଜ୍ଞା ଆଜ୍ଞା।
ହଁ ତେଣୁ ହେଇ କିନା ମଟନ୍ ଟା ଜୋରେ ବଡ଼ିବ ଆଉ।
ଆଜ୍ଞା। ପ୍ରାଇଜ୍ ବି ବଢ଼ିଯିବ ଆଉ।
ହଁ ହଁ ହେଇଟି ଏଇ ରଜ ସମୟରେ ହିଁ ପ୍ରାଇଜ୍ ବଢ଼ାନ୍ତି। ବର୍ଷ ବର୍ଷକରେ ଆମ ଏଇ ରଜ ସମୟରେ ହିଁ ଟଙ୍କାଟା ଆଉ ପଚାଶ ଟଙ୍କା ଟା ବଢ଼ିଯାଏ ଆଉ।
ଆପଣଙ୍କ ସେପଟେ ରଜ। ଆମ ଏପଟେ ନୂଆ ଖାଇ ବସି
ଆପଣଙ୍କ ସେପଟେ ନୂଆଖାଇ। ହଁ ହଁ ହଁ ହଁ ନୂଆ ନୂଆଖାଇ ଯେମିତି ହଁ। ଆଉ ଆ ଆଉ ଏବେ କଣ ହୋଉଛି ଭାଇଚାରା ପିଲାଙ୍କ ପିଲାଙ୍କ ଭିତେରେ ଖୁସିଟାକୁ ସେମାନେ ମୋବାଇଲ୍ ଭିତରେ ବୋଧେ ସୀମିତ କରି ଦୋଉଚନ୍ତି। ମୋବାଇଲ୍ ଟା ମୋବାଇଲ୍ ତ ରହିଲେ ଗଲା। ମୋବାଇଲ୍ ଟା ଦେଖିକି ମନ ଖୁସି କରି ଦବା ଆଉ କଣ? ଆଉ ଏନଗେଜ୍ ହେଲେ ମାନେ କଣ ହୋଉଚି ଆଗେ କଣ ହୋଉଥିଲା କିଛି ସେ ସବୁ ଜିନିଷ ନଥିଲା ନା? ଆମ ସମୟରେ ଆଉ ଆମେ ଖାଲି ଖୋଜି ବୁଲୁଥୁଲୁ କେମତି କାହା ସହିତ ମିଶିକିରି ଟିକେ ଖାଇବୁ ଦୋଳି ଖେଳିବୁ। ଆ ଘରେ ଯାଇଁକିରି ପିଠା ପଣା ଟିକେ ଖାଇଲୁ। ତା ଘରେ ଯାଇକି ହଁ ଫଳମୂଳ ସେ ଏଇ ସମୟରେ ଆମ୍ବ ପଣସ କଦଳୀ ଏଇ ସବୁ ଜିନିଷଟା ବି ସବୁ ଗାଁ ମାନେକେ ଘରେ ଘରେ ଥାଏ। ଆଉ ସେ ଯୋଉ ଝିଅମାନେ ସବୁ ବିଶେଷ କରି ଝିଅମାନେ ରଜରେ କାମ କରନ୍ତି ନାହିଁ। ଏଇ ତିନି ଦିନି ରଜରେ ଝିଅ ମାନେ କାମ କ କରନ୍ତିନି ରଜ ସେମାନେ ରଜ କରନ୍ତି ଯେଉଁ ସନ୍ଧ୍ୟା ସମୟରେ ଅଁ ମାନେ ଜଳଖିଆ ଖାଆନ୍ତି ରାତିରେ ଆଉ ଭାତ ଫାତ ଖାଇବେନି। ଆଉ ଦିନ ସାରା ଯାହା ବୁଲିବେ ବୁଲିବେ ସନ୍ଧ୍ୟା ସମୟରେ ଯାହା ଖାଇବା କଥା ଖାଇଦେବେ ଆଉ ରାତିରେ ଖାଇବେନି। ଆ ତାପରେ ବୁଲିଯାଆନ୍ତି ଘର ଘର ଘର ବୁଲନ୍ତି ଆଉ କଣ।
ଆଜ୍ଞା ଆଉ ଗୋଟେ ଯୋଉ ସେ ଆଜ୍ଞା କୁହନ୍ତୁ କୁହନ୍ତୁ ଆଜ୍ଞା କୁହନ୍ତୁ ଘର ଘର ବୁଲନ୍ତି।
ଘର ଘର ବୁଲନ୍ତି ଆଉ ନୂଆ ବୋହୂମାନଙ୍କୁ ଦେଖିବାକୁ ଯାଆନ୍ତି।
ହଁ ହଁ ହଁ ହଁ ହଁ।
କାହା ଘରେ ସବୁ ନୂଆ ବୋହୁ ଏ ବର୍ଷ ବାହା ହେଇଥିବେ ନୂଆ ବୋହୂକୁ ଦେଖି ଖିବା ପାଇଁ ଯାଆନ୍ତି ତାଙ୍କ ସେ ବୋଉମାନଙ୍କର ଭି ଭାର ଥୋର ସବୁ ଆସିଥାଏ। ଆଉ ତାଙ୍କ ଘରେ ଦୁ ବୁଲିଗଲେ ଝିଅମାନଙ୍କୁ ସବୁ ଦିଅନ୍ତି ଆଉ। ପିଠାପଣା ଫଳମୂଳ ଏଇସବୁ ଦିଅନ୍ତି ଆଉ।
ହଁ ହଁ ବହୁତ ବଢିଆ। ଏଇଟା ମୁଁ ଜାଣିନଥିଲି କି ଘର ଘର ବୁଲାବୁଲି କରନ୍ତି ନୂଆ ଆସନ୍ତି ମୁଁ ଏଇଟା ଜାଣିନ ଜାଣିନଥିଲି ଯେ ଘର ଘରକୁ ବୁଲାବୁଲି କରିଥିଲେ ତାଙ୍କୁ ଦେଖା କରିବା ପାଇଁ ଯାଆନ୍ତି। ଦାଦା ଙ୍କ ଘରୁ ।
ହଁ ହଁ ନୂଆ ବୋହୁ ଅଳତା ଧରିକି ବସିଥିବ ଅଳ ତା ଧରିକି ବସିଥିବ ସବୁ ଝିଅ ମାନଙ୍କୁ ଅଳତା ଲଗେଇଦବ ଆଉ ନେଲ ପାଲିସୀ ଲଗେଇଦବ। ସବୁ ଲଗେଇବ ତାପରେ ପିଠାପଣା ଟିକେ ଦବ ଆଉ ପିଲାମାନଙ୍କୁ ସବୁ ଦବ ଆଉ। ଆଉ କିନ୍ତୁ ବିଶେଷ କରି ରଜ ତିନି ଦିନ ଝିଅମାନେ ସବୁ କାମ କରନ୍ତି ନାହିଁ।
ନାଇଁଁ ତାଙ୍କ ପାଇଁ ମୁଖ୍ୟତଃ ପର୍ବଟା ତାଙ୍କ ପାଇଁ ମୁଖ୍ୟତଃ ହଉଛି ଆଉ ଆଜ୍ଞା। ଆ ଆଉ ଆପଣଙ୍କ ସେପଟେ ହଁ ହଁ ନୂଆ ଡ୍ରେସ ବି ପିନ୍ଧନ୍ତି ସେମାନେ ସମସ୍ତେ। ହଁ ଢଆ ଆଉ ଆପଣଙ୍କ ସେପଟେ ପାଗ କେମିତି ଅଛି ଆଜ୍ଞା ଆଜି?
ପାଗ ପୁରା ଗୁମ୍ ହେଇକି ରହିଛି। କାଲି ଟିକିଏ ପବନ ଦେଇଥିଲା ଆଉ ଆଜି ପୁରା କାହୁଲି କାଉଁଳିଆ କାଉଁଳିଆ ପାଗ ଦେଇଛି ଖରା ଟିକେ ଟିକେ ହେଉଛି। ହେଲେ ମୌସୁମୀଟା ତ ନ୍ୟୁଜ୍ କହୁଛି ତ ମୌସୁମୀ କଣ ପଳେଇ ଆସିଲାଣି ବୋଲି।
ଆଜ୍ଞା।
ଦିନେ ଦୁଇ ଦିନ ଭିତରେ ଛୁଇଁବ ଆଉ ଆ
ଓହୋ ଆମ ଏପଟେ ତ ଆଜ୍ଞା ବର୍ଷା ଫର୍ଷା କିଛି ନାହିଁ ଖାଲି ପବନ ହଉଛି ବ ବାଦଲିଆ ପାଗ କରୁଛି କିନ୍ତୁ ବର୍ଷା ଫର୍ଷା କିଛି ହଉନି ଗୁଳିଗୁଳି ପ୍ରବଳ ହଉଛି।
ପ୍ରବଳ ଗୁଳକୁ ଠିଆ ହେଲେ ଏଠି ବି ହଉଛି ଏପଟେ ଯେ ଗୁଳିୁଗୁଳି ଟିକିଏ ବେଶୀ ସେପଟେ ଟିକେ ଖରା ଟାଣଟା ଅଧିକା ହୁଏ।
ହୁଁ ହୁଁ ହୁଁ ଆଜ୍ଞା।
ହୁଁ ଏଠେ ତ ଖାଲି ବି କିଛି କାମ ନକର ମଧ୍ୟ ଝାଳ ବୋହିଯାଉଛି।
ହଁ ଆଜ୍ଞା ଯାହା କହିଲେ ତାପରେ ମା ମାନେ ଯୋଉ ଶାଢୀ ପିନ୍ଧିକି ଏସବୁ କରିବା ଟା ବହୁତ କଷ୍ଟ। ତ ଆମେ ତ ପୁଅ ପିଲା ପ୍ୟାଣ୍ଟ ହାଫ ପ୍ୟାଣ୍ଟ ପିନ୍ଧିଲୁ ଟି ସାର୍ଟ ପିନ୍ଧିଲୁ ଘିରି ଘିରି ବୁଲୁଚୁ କିନ୍ତୁ ମା ମାନେ ତ ମା ମାନଙ୍କ ତ ବହୁତ ଅସୁବିଧା ମୁଁ ଦେଖେ ମୋ ମା ମାନେ ଭାରି କଷ୍ଟ କରୁଛନ୍ତି କଣ ହେଲେ କରିବା ଉପାୟ ଶୂନ୍ୟ ୟା ଖରା ଯେ ସେ ହଉଛି ଖରା ଗରମ ହୁଁ।
ଏ ତ ହବ ମୌସୁମୀ ଆସିଲା ହେଲେ ମୌସୁମୀ ଏ ବର୍ଷ କଣ? କହୁଛନ୍ତି ତ ଟିଭିରେ ଦଉଚି ଯେ କି କମ୍ ହବ ବର୍ଷା ମଉସୁ ମୀ ବେଶୀ ଭଲ ହେବନି। ବର୍ଷା କମ୍ ହେବ ମରୁଡି ହେବ ବୋଲି ତ କହୁଛନ୍ତି। ଦେଖାଯିବ କଣ ହଉଚି। ପ୍ରକୃତି ତ ଖରାପ କରୁଚି ଆମେ ତ ପ୍ରକୃତି କି ଖରାପ କରୁଚେ। ଆଉ ତେଣୁ ପୁଣି କହିବେ ବର୍ଷା ହଉ ଗ ସ ଗରମ ଦିନେ ଗରମ ନ ହଉ। ଏଇଟା କେମିତି ଚିନ୍ତା କଲେ ହେବ। ଆମେ ନିଜେକୁ ନିଜେ ତ ନିଜେ ପ୍ରକୃତିଟାକୁ ନଷ୍ଟ କଲେ।
ଧୀରେ ଧୀରେ ଇ ଗଛ କାଟିବାକୁ ଲାଗିଚେ।
ଲାଗିଯାଏ ଏଇ ଏଇ କାଳ ବୈଶାଖୀ ବର୍ଷା ଏ ଦି ଦିନ୍ ଦୁଇ ଦିନି ତଳେ ଏଇଠି ହେଇଛି କାଳବୈଶାଖୀ ବର୍ଷାରେ ଦଶ କୋଡ଼ିଏ ଟା ଖାଣ୍ଡେ ଗଛ ଉପୁଡ଼ି ପଡ଼ିଛି ଡାଳ ଭାଙ୍ଗି ପଡ଼ିଛି। ଗ ଗଛ ପଛ ଉପୁଡ଼ିକିରି ଗାଡ଼ି ଫାଡ଼ି ଉପରେ ବି ପଡ଼ିିଛି। ତେଣୁ ସେ ଗଛଟା ତ ହବା ଲାଗି ତାକୁ କେତେ ବର୍ଷ ଲାଗିଥିବ।
ସେ ଆଜ୍ଞା।
ଆଉ ଗୋଟେ ଘଣ୍ଟା, ଦେଢ ଘଣ୍ଟା ଭିତରେ ସେ କାଳବୈଶାଖୀ ବର୍ଷାରେ ସେ ଗଛ ଫଛ ସବୁ ଉଡ଼ିକି କି ସଫା କରିଦେଲା ହୁଁ।
ମାନେ ସେ ଗୋଟେ ଗଛ ହବାକୁ କୋଉ ମାନେ
କେତେ ଦିନି ଲାଗୁଛି ତାଙ୍କୁ କେତେ ବର୍ଷ ଲାଗୁଚି। ଲାଗିଯାଉଛି ଅବଶ୍ୟ ଏମାନେ ଫାର୍ମରେ କରୀକିରୀ ଆଣିକିରି ଡାଇରେକ୍ଟ ପୋତୁଛନ୍ତି। ହେଲେ ମଧ୍ଯ ବି ତାହେଲେ ତିନି ଚାରି ବର୍ଷ ଲାଗିଯାଉଛି।
ଆଜ୍ଞା କିନ୍ତୁ ଗୋ ତିନି ଚାରି ମିନିଟ ରେ ସେ ଗଛ ଟା ଭାଙ୍ଗି ଯାଉଛି।
ସଫା ହେଇଯାଉଛି।
ଆଜ୍ଞା ତାପରେ ଲୋକ ଖାଲି ଗଛ ଲଗେଇ ଚାଲିଛନ୍ତି। କିନ୍ତୁ ତାର ଯତ୍ନ ତ୍ନ କେହି ନେଉନାହିଁ।
ଯତ୍ନ ପୁଣି ନବା ଦରକାର, ଏ ଖରାପ ଦିନରେ ପ୍ରାୟ ଗଛ ଗୁଡାକ ବର୍ଷା ର୍ଷା ଦିନରେ ପୋତି ଥିବେ ଆଉ ଖରା ଦିନକୁ ପାଣି ନ ଦବା ଫଳରେ ସବୁ ଗଛ ଗୁଡ଼ାକ ଝାଉଁଳିକି ମରି ବି ଯାଉଛନ୍ତି, ପ୍ରାୟ ଗଛଗୁଡ଼ା ମରିଯାଉଛି। ହୁଁ।
ଆଚ୍ଛା ଠିକ୍ ଅଛି ଆଜ୍ଞା, ମୋତେ ଗୋଟେ ଜରୁରୀ କଲ୍ ଆସୁଛି ମୁଁ ଆପଣଙ୍କୁ କଲ୍ କରୁଛି ଆଉଥରେ।
ହଁ ହଁ ହଁ ହଉ ହଉ ରଖ ରଖ।